ହାଲୋ ହୁଁ ହାଲୋ।
ହଁ କୁହନ୍ତୁ।
କଣ କରୁଚନ୍ତି?
ସେଠି ବସିଥିଲି ତମେ କଣ କରୁଚ?
ଅଛି ଖେଳି ଆସିଥିଲି ଘରେ ଅଛି ଆଉ କଣ କୁଅ?
ଆଉ କଣ କ୍ରିକେଟ ଖେଳିବା ପାଇଁ ଯାଇଥିଲ?
ହଁ କ୍ରିକେଟ୍ ଆଗ ଖେଳିବାକୁ ଯାଇଥିଲି।
ହୁଁ ହୁଁ।
ଖେଳୁଚ କି ତମେ?
ନାମ ପଚାରିଲି ଏମିତି।
ଆଉ କଣ କରୁଚ?
ଏଇଠି ବସିଥିଲି ଆଉ।
ଖାଇବା ପିଇବା ସରିଲା ନା ନାହିଁ?
ଖାଇବା ଚା, ବିସ୍କୁଟ ଖିଆ ହେଇଥିଲା ଏବେ ସନ୍ଧ୍ୟାରେ।
ଆଚ୍ଛା ଆଚ୍ଛା।
ହୁଁ ଆଉ ତମେ?
ମୁଁ ଟିକେ ଆସିକି ମ୍ୟାଗି ଟିକେ କରିକି ଖାଇଦେଇଥିଲି।
ବଢିଆ ଆଉ।
ହୁଁ।
ମ୍ୟାଗି ଖାଉ
ଆଉ ପାଠ ପଢା ପଢି କଣ ଚାଲିଥିଲା ନା ଥିଲା ତ କଣ ଦେଇ
ପାଠକ। ହୁଁ ହୁଁ।
ଆଉ।
ହଁ।
ବୁଲାବୁଲି କରିବାକୁ କଡ଼ ଯାଏନ?
ହଉ। ନା ନା ଆଉ ଗୋଟେ ବୁଳିଆ ଭଳିଆ ନଁ ତମେ?
ମୁଁ ରଥଯାତ୍ରାକୁ ଯିବି ଭାବୁଛି ପୁରୀଆଡ଼େ।
ହୁଁ ହୁଁ ତମେ କୋଉ ଇଏ ର କି ଡିଷ୍ଟ୍ରିକ୍ଟ ର କି?
ଆ ଗଞ୍ଜାମ ତମର?
ଆମର ପୁରୀ।
ପୁରୀ!
ହୁଁ।
ଭଲ ତମେ ଯାଇ ହେଲେ କାଲି ତ ସ୍ନାନ ପୁର୍ଣ୍ଣିଆ ଥିଲା ମନ୍ଦିର ଆଡେ ଯାଇଥିଲ?
ନାଁ ଜାଇନଥିଲମୋ।
ହେଲା ତମର ପୁରୀ ତମେ ପୁରୀରେ ଥାଇ ଯାଇ ପାରୁନ।
କଣ କରିବା।
ଆମେ ଏଇଠି ରହିକି ଯିବୁ ବୋଲି ଭାବୁଛୁ ନାଇଁ।
ହୁଁ ହୁଁ ଭଲ ହୁଁ।
ହେଲା ଯାଉ ଯୋଉ ଜାଗାରେ ଟିକେ ଇଏ ମିଳିଥିବ ସେ ଜାଗାରେ ଟିକେ ଯାଇ ଯାଇ ବି ଯା ଲଉଥିବ ନାଇଁ ପୁରୀ
ହୁଁ। ଆଉ
ନାଁ ଗୋଞଧଳମାିକ ଆସ ନନେ ପଢ଼ାପଢ଼ି ଚାଲିଛି ମୋର ବି ଏସ୍ ସି କେମିଷ୍ଟ୍ରି ଅନର୍ସ।
ବା ମୁୟଉ।
ତମର?
ନା ଆମର ବି ଏ ସି ସରିଗଲାଣି।
ସରିଗଲାଣି ଆଉ ତାର ମୋଠୁ ବଡ ତ
ହଁ।
ନାଇଁ ଫାଇନାଲ ଇୟର।
ଓହୋ ଫାଇନାଲ ତାହଲେ କୋଉ କଲେଜ ତମର?
ବିଷ୍ମଗିରି ରାାମଜଜି।
ଓଁ ହୋ। ଗଞ୍ଜାମ ଯାଇଛି ବା। ମୋର ଗୋଟେ ଏକ୍ଜାମ ସେଣ୍ଟର ପଡିଥିଲା ଯାଇଥିଲି ଆଉ।
ଆଚ୍ଛା କେଉଁ ଏଗ୍ଜାମ?
ସାଏଦ ବୋଧେ ପିଅ ପଡିଥିଲା କି କଣ ହେଇଥିଲା।
ଆଚ୍ଛା ଆଚ୍ଛା ଗଞ୍ଜାମ ଆଡେ ବୁଲା ବୁଲିୋଉ ଜାଗା କରୁଛ ନା ନାଇଁ।
ନାଇଁ ଗଞ୍ଜାମ ଯାନି। ହଁ ଗଞ୍ଜାମ ଯାଇଛି ନା ଗଞ୍ଜାମ ଖଲିକୋଟ ଯାଇଛି ଖଲିକୋଟ।
ସେଇଟା ତ ଗଞ୍ଜାମରେ ହେଇଯାଉଛି।
ହଁ ହଁ ଯାଇଛି ଯାଇଛି ଗଞ୍ଜାମ ଖଲ କୋଟ ଯାଇ ଖଲଲ କୋର୍ଟରେ ମୁଁ ଯଦି ଜବ୍ କରୁଛନ୍ତି ତ ତ ସେଠିକି ଯାଇଛି ସେଠି କେଉଁ କେଉଁ ଜାଗା କହିଲ? ହୁଁ ନିର୍ମଳ ଝର। ସେଠି ହଁ ସେଠେ ଯଛ। ତାପରେ ଆ ମାଙ୍କ ମନ୍ଦିର ଗୋଟେ କଣ ଅଛି। ଜଙ୍ଗଲ ଭିତ
କଣ ହେଇଥିବ ମୁଁ କହିପାରିବିନି ମୁଁ।
ହଁ ସେଠି ଯାଇଥିଲି ବାଣପୁର୍ ତ ସେପଟ ତାଙ୍କ ଟାଉନ୍ ଟା ଥିଲା। ଆଉ ଯୋଉ ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିର ଆଉ ଆର୍ଟ କଲେଜ୍ ଗୋଟେ ହେଲା ସେଇ ଜଗନ୍ନାଥଙ୍କର ପାଖାପାଖି। ଏଇ ଯୋଉ ଶିଳ୍ପ ଯୋଉ କାମ ଯୋଉ ଶିଳ୍ପ କାମ ଯୋଉ ପଥର କାମ ଗୁଡ଼ା ଥିଲା କୋଉ ଗୋଟେ ଆର୍ଟ କଲେଜ୍। ଥିଲା ସେପଟ ସବୁ ଯାଇଥିଲେ।
ହଁ ହଁ ଆଚ୍ଛା ଆଚ୍ଛା।
ହଁ।
ଆଉ ବରଂପୁର୍ ସ୍ପେସିଆଲ ବରଂପୁର୍ ତମେ ଆସିନଥିବ।
ନା ନା ବରଂପୁର୍ ଯାଇନି ଗଞ୍ଜାମ ଯାଇଛି।
ବରଂପୁର୍ ଆସିଥିଲେ ବରଂପୁର୍ ସ୍ପେଶାଲ୍ ଖାଇବା ଜିନିଷ ଖାଇଥା
ଗଲା।
ଏପଟ ର ପୁରୀ ଉପମା ତମର ସେପଟ ତ ପୁରୀ ଉପମା ହେତେ ଟେ ଭଲ ମିଳୁନଥିବ।
ହୁଁ ସେଟା ତ ଫେମସ୍। ପୁରୀ ଉପମା ଖାଇବା ଟା ସେ ଗଞ୍ଜାମ ପାଖେ କିନ୍ତୁ ଗଞ୍ଜାମ ରେ ଖାଇଥିଲୁ ଆମେ। ଉପୁମା ଖାଇଥିଲୁ ପୁରୀ ଯୋଉ ଉପୁମା ଇଟିଲି ଖାଇଥିଲୁ। ବହୁତ୍ ଟେଷ୍ଟ୍ ଥିଲା।
ଆଚ୍ଛା ଆଚ୍ଛା ଆଚ୍ଛା। ତାଠୁ ଆହୁରି ଟେଷ୍ଟ୍ ବ୍ରହ୍ମପୁର ଆସିବ ଗଲେ ବ୍ରହ୍ମପୁର ଭଲ ଟେଷ୍ଟ୍ ରହିବ।
ହୁଁ ହୁଁ। ତମର ନା ବ୍ରହ୍ମପୁର? ହୁଁ।
ସେଇନାଗି ଖଲ୍ଲିକୋଟ୍ ଗଞ୍ଜାମ ଯାଉଚି। ବଟ୍ ବ୍ରହ୍ମପୁରରେ ବ୍ରହ୍ମପୁର ର ପୁରୀ ଉପମା ସବୁ ଖାଇବା ଜିନିଷ ସବୁ ଭଲ ଆଉ।
ହୁଁ ହୁଁ। ଭଲ
ଆଉ ଏବେ କଣ ଜବ୍ ଫବ୍ ପାଇଁ ପ୍ରିପାଏରେ ନା ଇଏ ପାଇଁ ପ୍ରିପାଏରେ?
ହୁଁ ଜବ୍ ପାଇଁ ପ୍ରିପେୟାର ଚାଲିଛି ଆଉ।
ହୁଁ ଆଚ୍ଛା।
ହୁଁ ଆଉ ଘରେ ସବୁ ଅଛନ୍ତି।
ହଁ ଘରେ ସବୁ ଭଲ ଅଛି ତମର?
ହଁ ଆମର ବି ଘରେ ସବୁ ଭଲ ଅଛନ୍ତି।
ଆଚ୍ଛା।
ହୁଁ।
ଆମର ଏପଟେ ଜରଡ଼ା ଗୋଟେ ଗୋଟେ ଜାଗା ଅଛି ସେଇଟେ ହଉଛି ଭ ବହୁତ୍ ଧୁମଧାମ୍ ରେ ଯେ କୁହନ୍ତି ସେଇଟା ବି କହୁଚନ୍ତି ଫାଷ୍ଟ୍ ଜ ପୁ ଜଗନ୍ନାଥ ଜରଡା ସେ ଜାଗାଟା ରେ ଫାଷ୍ଟ୍ ରଥ ଗଡି଼ଲେ ଯାଇକି ପୁରୀରେ ର ରଥ ଗଡୁ଼ଚି ବୋଲି କହୁଛନ୍ତି ସତ ନା ମିଛ ମୁଇଁ ଜାଣିନି। ହଁ ସେଇଠି ଯାଇଥିଲେ ସେଇଟା ଆଗ ଇଏ ହେଲା ଗଞ୍ଜାମ। ହୁଁ।
ହ ସେ ମନ୍ଦିର ଆଗା ଟିକେ ଇଏ ଅଛି ତାପରେ
ହାଲୋ।